ହାଲୋ।
ହାଲୋ। ଗୋଟେ ସେକେଣ୍ଡ। ଖାନା ଖାନେ କେ ବାଦ ଆପ ୟେ ଠିକ ଅଛି। ଅ ଲୁଜ ମସନ ମେ ଗ୍ୟାସ କା ଦବା ନହି ଖାତେ ହେ। ଉସମେ ଜାଦା ହୋତା ହେ। ହାଲୋ।
ହାଲୋ।
ହୁଁ।
କଣ କରୁଚନ୍ତି?
ଏଇ ତ ଦୋକାନରେ। ଆପଣ?
ହଁ ଘରେ ଅଛି।
ଓ ହୋ। ଆଉ କଣ କୁହନ୍ତୁ। ହଁ ଖାଇଚି।
ଆଚ୍ଛା ଆଉ ଆପଣଙ୍କ ଦେହ କେମିତି ଅଛି?
ଠିକ୍ ଅଛି। ଆପଣଙ୍କର?
ହଁ ଟିକେ ଥଣ୍ଡା ହେଇଯାଇଚି ଆଉ।
ଟିକେ ଥଣ୍ଡା ହେଇଯାଇଚି।
ହଁ।
ମେଡିସିନ ଫେଡିସିନ ଖାଇଲେ ନା ନାଇଁ? ହଁ ହଁ। ସମସ୍ତଙ୍କୁ ସେୟା ଏବେ।
ହଁ ହଁ।
କଣ ଖାଇଲେ କଣ?
ଖାଇଥିଲି।
ଓ ହୋ।
ଆପଣ କଣ ଖାଇଥିଲେ?
ମୁଁ ଭାତ, ଭେଣ୍ଡି, ଆଳୁ ଭଜା ଆଉ।
ଆଚ୍ଛା ଆପଣ ବୋଧେ ଏବେ କାମ କରୁଚନ୍ତି ବୋଧେ।
ହୁଁ ଏଇ ଦୋକାନରେ ବସିଚି।
ଆଚ୍ଛା।
ଆପଣ?
ମୁଁ ଏଇ ଘରେ ଅଛି ଆଉ କଣ କରିବି?
ନାଇ ପଢାପଢି?
ହଁ ପଢ଼ାପଢ଼ି ଚାଲିଚି।
ଚାଲିଚି।
ହୁଁ।
ଓ ହୋ।
ଆଉ ଆପଣଙ୍କ ଘରେ ସବୁ ଭଲ?
ହଁ ଭଲ। ଆପଣ ଘରେ ସବୁ ଭଲତ?
ଭଲ।
ଆଉ ଏରଜରେ କଣ କଲେ କଣ?
ହଁ ରଜରେତ ବୁଲାବୁଲିତ ଭଲସେ ହେଇଥିଲା ସେମିତି ଘର ଗାଁ ପାଖରେ ନେଇଁ ରଜ ମହୋତ୍ସବବି ହଉଥିଲା ଏଠି।
ଓହୋ।
ହଁ।
ଭଲ।
ଆଉ ଆପଣବି ବୋଧେ ବୁଲିଯାଇଥିବେ?
ଆପଣବି ବୁଲି ଯାଇଥିବେ?
ହଁ ରଜରେତ ବୁଲିତେ ଯିବାକୁ ପଡ଼ିବ ଆଉ।
ହଁ ଆଉ କଣ ପିଠାପଣା ସବୁ ହେଇଥିଲା ରଜରେ?
ହୁଁ।
ହାଲୋ।
ହାଲୋ।
ହଁ ମୁଁ କହିଲି ଆଉ କଣ ସବୁ ପିଠାପଣା ସବୁ ହେଇଥିଲା ରଜରେ?
ରଜରେ ରଜରେ ଏମିତି ସେକାକେରା ପିଠା ତାପରେ ହେଲା ଏମିତି ସବୁ ହେଇଥିଲା ଆଉ। ମଣ୍ଡା ପିଠା ଫଣ୍ଡା ପିଠା ସବୁ କରିଥିଲେ ଆଉ ତମଘରେ?
ହଁ ଆମର ଦହିବରା କରିଥିଲେ ଚକୁଳି କରିଥିଲେ।
ତମେ ଜାଣିଚ? ଓହୋ।
ହଁ। ସେଠି ମହୋତ୍ସ
ଏଠି କାଇଁ ହୁଏନି।
ଓହୋ।
ସେମିତି ନର୍ମାଲ ଛୋଟ ଆଉ।
ଆଚ୍ଛା। ଆଉ ରଥଯାତ୍ରାବିତ ସେମିତି ଆସୁଚି ଆପଣ ସେଆଡ଼େ ରଥଯାତ୍ରାବି ହେଉଥିବ ବୋଧେ ହେଟି?
ହଁ ରଥଯାତ୍ରା ହଉଚିପା ରଥଯାତ୍ରାଟା ହଉଚି।
ଆଚ୍ଛା।
ଆପଣଙ୍କର?
ହଁ ଆମରବି ଏଠି ବହୁତ୍ ବଡ଼ବି ହୁଏ।
ହୁଁ ହୁଁ।
ଏବେତ ରଥ କାମ ଚାଲିଚି ସେମିତି ସରିନି ସରିବା ଉପରେବି ଅଛି ଆଉ। ଉପର କାମ ସରିବି ତଳ କାମ ସବୁ ସରିଲାଣି ଉପର କାମ ଚାଲିଚି ତାପରେ ପୁଣି ରଙ୍ଗ ମରାହବ କପଡ଼ା ମରାହବ। ତାପରେ ଯାଇଁ ସବୁ କାମ ସରିବ। ଆଉ ଆମରତ ଏଇଠି ତିନିଟାହିଁ ରଥ ଏଠି ବୁଲେ।
ତିନିଟାନା ଆମର ଏଠି ପ୍ରାୟେ ପ୍ରାୟ ଗୋଟେ ଦିଟା କରନ୍ତି ଗୋଟେ ଛୋଟ କରନ୍ତି ଆଉ ଗୋଟେ ବଡ଼ଟେ ହୁଏ ଆଉ।
ଆଚ୍ଛା।
ହୁଁ।
ଆଉ ଗଣେଶ ପୂଜା ବି ହୁଏ ବଧେ ଶିଆଡେ।
ହୁଁ ଗଣେଶ ପୂଜା ବି ହୁଏ।
ଗଣେଶ ପୂଜାରେ କେତେଟା କଣ ସବୁ କ୍ଲବ୍ ହେଇଠି କରନ୍ତି ପୂଜା
ଗଣେଶ ପୂଜାରେ ଆମର ଏଠି ବହୁତ ସାରା କରନ୍ତି ପ୍ରାୟ ଗୋଟେ ଗୋଟେ ୱାର୍ଡରେ ଗୋଟେ ଗୋଟେ କି ଦି ଦିଟା କରନ୍ତି। ସବୁ ପିଲା ନେଇକି ଆଉ ଆ ଡିଜେ ଫିଜେ ବି ଆଣନ୍ତି ବେଶି ସବୁ ଆଡୁ ବନ୍ କମ୍ପିଟିସନ ଚଲାନ୍ତି ସେ ଗଲେ ଆଉ।
ଆଚ୍ଛା।
ତମର?
ହଁ ଆମର ବି ଏଠି ସେମିତି ଆମର ଏଠି ପନ୍ଦରଟା କ୍ଲବ ହ। ସେ ପନ୍ଦର ଟା କ୍ଲବରେ ଯାହାର ବାର ବର୍ଷ ପୁରିବ ସିଏ ଭଲସେ ଟିକେ କରେ।
ଓହୋ।
ଭଲ ସେ ମାନେ ଯାହାର ବାର ବର୍ଷ ପୂରିବ ସିଏ ଗୋଟେ ମନ୍ ତୀର ଯେମତୀ ତିଆରି କରିବ ଏଇଠି ଆମର ଯୋଉ ପାଖରେ ଜଣେ ମନ୍ଦିର ତିଆରି କରିଥିଲେ ତାଙ୍କର ବାର ବର୍ଷ ଥିଲା ଯେ ଏଠି ରାମ ମନ୍ଦିର ତିଆରି କରିଥିଲେ। ତାପରେ ଆଉ ଗୋଟେ ବର୍ଷ ଜଗନ୍ନାଥ ମନ୍ଦିର ଏମିତି ତିଆରି କରିଥିଲେ।
ଏମିତି ହିଁ। ହଁ ପୂଜା ପାଇଁ ସେ ସାଙ୍କ କ୍ଲବ ପାଖରେ କିନା ହିଁ ତିଆରି କରିଥିଲେ।
ହୁଁ ଆମର ଏଠି ହେଲା ସବୁ କରନ୍ତି ବଡ କରନ୍ତି କିନ୍ତୁ ବହୁତ ବର୍ଷ ହେଲାଣି କିନ୍ତୁ ମନ୍ଦିର ଫନ୍ଦିର କରନ୍ତିନି। ମୋର ଲକ୍ଷ୍ମୀ ପୂଜାରେ କରନ୍ତି ଲକ୍ଷ୍ମୀ ପୂଜା ବହୁତ ବଡ କରନ୍ତି।
ଆମର ତ ଏଇ ଡିଷ୍ଟ୍ରିକ୍ଟରେ ଲକ୍ଷ୍ମୀ ପୂଜା ପୁରା ଫେମସ୍।
ହୁଁ ହୁଁ। ସେଥିରେ ଡିଷ୍ଟିକ୍ ନା ଟା ବି କହିହବନି।
ନାହିଁ।
ନ ଏଥିରେ କଣ ଏଇଟା ମୁଁ ନୂଆ ଚଲଉଛି ନା ଆ ଭାଇ ଜଣେ କରିକି ଦେଲେ କଣ କଣ କୁହନ୍ତିନି ବି ସେ କହିନାହାନ୍ତି ତ ସେ କରିବ।
ଅ ହ।
ଆପଣ ୟୁଜ୍ କରିଥିଲେ ଏଇଟା ଆଗରୁ?
ହଁ ଏଇ ପାଞ୍ଚ ଛଅ ଦିନ ହବ କହିବାକୁ ଗଲେ ରଜ ପୂର୍ବ ଦିନ ଆଉ।
କାଳୀ ପୂଜା ସେଠି ହୁଏ ନା ନାଇଁ?
ହଁ କାଳୀ ପୂଜା ହୁଏ। କିନ୍ତୁ ଏତେ ବି ନାଇଁ ଏତେ ବି ବଡ଼ କି ହୁଏନି କେମିତି ତ ପୂଜା ଟାଇପର ଏମିତି ହୁଏ ଏଠି ଆଉ।
ଉହୁଁ ଏଠି କାଳୀ ପୂଜା ଟା ବଡ ହୁଏ।
ହଁ, ହଁ।
ହୁଁ ଦୁର୍ଗା ପୂଜା ବି ବହୁତ ଭଲରେ ଚାଲଛି।
ହଁ ଦୁର୍ଗା ପୂଜା ହଉଛି। ଦୁର୍ଗା ପୂଜା ତ ଏଠି କହିବାକୁ ଗଲେ ଆମ ଗାଁଠୁ ଟିକେ ଦୂର ହବ ସେଠି ବଡ ବଡ ଆକାରେ ହୁଏ।
ଏଠି ଆମର ସବୁ ପୂଜା ହେଲା ବହୁତ ସାରା କମିଟି ଅଛି ବହୁତ ଲୋକ କରନ୍ତି। ଦୁର୍ଗା ପୂଜା ଟା ଆଉ କାଳୀ ପୂଜା ଟା ବହୁତ ବଡ କରନ୍ତି।
ଆଚ୍ଛା!
ଆଉ ଇଆଡ଼େ ବୁଲି ଆସିବେ ଦେଖି ଲକ୍ଷ୍ମୀ ପୂଜା।
ହୁଁ, ହୁଁ ଯିବା ଆମର ତ ଲକ୍ଷ୍ମୀ ପୂଜାର ଇଆଡେ ଆମର ଫାଙ୍କା ମିଳେନି। ନା, ନା ସେଠି ଦାୟିତ୍ଵ ଆମକୁ ନବାକୁ ପଡେ ନା ଆମେ କମିଟି ମେମ୍ବର ଅଛୁ।
ଆଚ୍ଛା! ଆଚ୍ଛା!
ଏ ଲକ୍ଷ୍ମୀ ପୂଜା ଟା ଆମର ଖାଲି ସବୁ ଭିତରେ ଆମ ଇଏରେ ବଡ ସବୁଠୁ ବଡ କରନ୍ତି।
ହଁ, ହଁ ବୁଝିଲି।
ତିନି, ଚାରିଟା ଜାଗାରେ ହୁଏ ଇରିରେ ଡିଷ୍ଟ୍ରିକ୍ଟ ରେ। ସବୁ ଜାଗାରେ କରନ୍ତି କିନ୍ତୁ ବଡ ଟା ଆମର ହୁଏ ଆଉ ଗୋଟେ ଆଉ ଗୋଟେ ପାଖରେ କରନ୍ତି ଆମ ସମ୍ମାନରେ କରନ୍ତି ଆଉ।
ଓହୋ ଆମର ବି ତ ସେ ଠିକ ସେମିତି ଗୋଟେ ଜାଗାରେ ହିଁ ପୁରା ବଡକି ହୁଏ ଆମ ଡିଷ୍ଟ୍ରିକ୍ଟ ରେ।
ସେଇଠି ପୁରା ପୁରା ବଡକିବି ସେଠି ଆଉ ଅଘୋରୀ ବି ଆଶ୍ ଆମେ ନାଚିବା ପାଇଁ ଭସାଣୀ ଦିନ ଭସାଣୀ ଦିନ କହିବାକୁ ଗଲେ ପୁରାପୁରା ଆମ ଡିଷ୍ଟ୍ରିକ୍ଟ ପୁରାପୁରି ଜାମ୍।
ଆମର ହେଲା କାଳୀ ପୂଜାରେ ସେଇଆ ଡିଷ୍ଟ୍ରିକ୍ଟ ପୁରା ଜାମ୍ ମାନେ ସବୁ ପୁ ଆସିବେ ନା ଅଘୋରି ହେଲା ଯେତିକି ସବୁ ଅଛନ୍ତି ଦିଟା ବାଟି ଆଥର ଆଣିଥିଲେ ଅଘୋରେ ଡିଜେ ଆଣିଥିଲେ ସବୁ। ବଡ ବଡ ଡିଜେ ସବୁ ଯାଉ ସେଦିନ ବନ୍ଦ ପ୍ରାୟ। ଆମ ଡିଷ୍ଟ୍ରିକ୍ଟ ବନ୍ଦ କରିଦିଅନ୍ତି ତା ଦିନେ ଆଗରୁ ପୋଲିସ ପୁରା ଜଗି ଯାଆନ୍ତି ସବୁ।
ଓହୋ!
ଆ କଣ କରିବେ କବେ ସେଇ ଖରାବେଳେ କଣ ଖାଇବ
ଖରାବେଳେ ତ ଅବିକ ରୋଷେଇ ହେଇନି ଦେ ଖିଆ ରୋଷେଇ ତ ସରି ଆଉ ଟିକେ ଏଇନା ହବ ସାଙ୍ଗେ ସାଙ୍ଗେ ଷ୍ଟାର୍ଟ ରୋଷେଇ। ଖାଉ ଖାଉ ସେ ଦିଟା ସାଢେ ଦିଟା ହବ ଆଉ।
ହାସ
ଆପଣ ବୋଧେ ଏଇନା ପୁରା ଫୁଲ ଟାଇମ ଦୋକାନରେ ଅଛନ୍ତି ବୋଧେ?
ନା ଏଇ ଦିଟା ବେଳେ ଯିବେ ବନ୍ଦ କରିକି ଆଉ।
ଓହୋ
ଟା ପ୍ରାୟ ସକାଳେ ହେଲା ମୋର ଫ୍ରି ଟାଇମ ରହୁଛି ବୋଲି ଏଟା ବସିଯାଇଛି ସନ୍ଧ୍ୟାରେ ତ ମାନେ ଓପନ କରି ହବନି
ସେମାନେ ପାର୍ଟ ଟାଇ ତ ଫୁଲ ଟାଇ କେବଳ ରହୁଛି ଆଉ
ହଁ ଏଟା ସକାଳେ ପ୍ରାୟ ଏତେ ସନ୍ଧ୍ୟାବେଳଟା ଦେନ୍ ବେଟର
ଆଚ୍ଛା ନିଜର ଦୋକାନ ନା ସେମ୍ତି ଅଛନ୍ତି ସେଠି?
ନା-ନା ଅଛନ୍ତି ଏଇଟା ପ୍ଲୁସ ଉଁ-ହୁଁ-ହୁଁ। ଟା ତମର ସହେ ସତୁରି ଦିଟା ଜିନିଷ ବ୍ଲଡ୍ ପ୍ରେସର ଟା ଯୋଉଟା ଦିଆ ହେଇଥିଲା ସେଟା ଏତେ ନୁହଁ ମାନେ ସବୁ ସେମ୍ ସେଟା ଶହେ ଦୁଇଶହ, ବ୍ଲଡ୍ ପ୍ରେସରଟା ତମେ ଯୋଉଟା ନେଇଥିଲା ସେଇଟା ତିନିଶହ ନା କେତେ। ନାଁ ସେଦିନ ତ ଶହେ କେତେ ଟଙ୍କା ସହେ ଟଙ୍କା। ନା-ନା-ନା ସରି, ସେଟା ଆରଟା ନେଇଥିଲ। ଏ ଏସି ଚଲାଅନା ଥୁଣ୍ଡା ଲାଗୁଚି। ଥଣ୍ଡା ଲାଗୁଚି ନାଁ କଣ? ଏସିି ନ ଚଲେଇଲେ ଗରମ୍ ଲାଗୁଚି। କେତେ ଦେବି ସହେ ସତର ଆଉ ନ କାଟିଲେ ଶହେ ନଅ ଦବ ଷାଠିଏ କଟିକି ବା ଏଥିରେ ବେଶୀ କାଟି ହବନି ଡକ୍ଟର୍ ନେବେ। ତାଙ୍କର ହବନି ଆମର କୁଆଡେ ହବ। ହାଲୋ।
ହଁ ମୁଁ କିହିଲି ଆଜ୍ଞା ରଖୁଚି ତାହେଲେ।
ହଁ-ହଁ।